ହାଲୋ।
କଣ କରୁଛୁ?
ହୁଁ। ଆଯୋଉ।
ଆଁ କଣ କରୁଛୁ?
ହାଲୋ।
ହାଲୋ।
ହାଲୋ।
ସୁବୁନି କିଲୋ? ହେଇ ବସିଛି ତୁ?
ମୁଁ ଏଇ ବସିଛି ଆଉ ଆଉ ବର୍ଷା ହଉଛି ନା?
ହଁ ବର୍ଷା ତ ଜୋର ହଉଛି ଆଉ କମ ଆଡେ?
ହଁ ବର୍ଷା ତ ହଉଛି ଆଉ। ଆ ଯିବା କୁଆଡେ ଯାଇଥିଲୁ?
ଶୁବୁଚି ନା?
ହୁଁ ହଉଚି ପା କୁହାଯାଇଥିଲୁ?
ଏଇ ରିଙ୍ଗି ସେରିମନି ଥିଲା ପିଇସି ପିଶି ନଣନ୍ଦର ରିଙ୍ଗି ସେରିମନି।
ନିର୍ବନ୍ଧ ନୁହଁ।
କଣ କହିଲ?
ନିର୍ବନ୍ଧନ।
ହଁ ନିର୍ବନ୍ଧତା ଥିଲା ସେ ଆଉକୁ ଯାଇଥିନୁ ଆଉ ସକାଳୁ ଆଉ ଯାଇଥିନୁ। ଏବେଆସି କି ପହଞ୍ଚିଲୁ ଏଇ ଖାଇଛୁ। ଖାଇଥିନି ଜିରା ରାଇସ୍ ଡାଲି ଏ ଆଉ ପ ପୋଟଳ ରସା ଆଉ ହଉଛି ଏ କଣ ଚିଙ୍ଗୁଡ଼ି ମସଲା ଆଉ ହଉଛି ମିକ୍ସଚର ଆଉ ହଉ ଛି ପାମ୍ପଡ଼, ଦହି, ଆଇସ୍କ୍ରିମ୍
ଏତେ ସବୁ ଖାଇଛ ଆଉ
ହଁ ସେ ପା ନିର୍ବନ୍ଧକୁ ଯାଇଥିଲି ତ ସେଥିପାଇଁ।
ଓହୋ ଆଉ ତମ ଘ ତମ ଘରେ ସବୁ ଯାଇଥିଲେ?
ହଁ ଆମ ଘରେ ସମସ୍ତେ ଯାଇଥିଲେ ମୋ ବୋଉ, ବାପା ଆଉ ମୋ ଛୁଆ ବୋଉ ହେଇକା ସମସ୍ତେ ଯାଇଥିଲେ।
ହୁଁ ତମ ଝିଅ ବି ବୋଧେ ଯାଇଥିଲା ନା?
ହଁ ଆମ ଘରେ ସମସ୍ତେ ଯାଇଥିଲେ ଆଉ। ହୁଁ ଆଉ ତୁ କଣ ଖାଇଛୁ? ଏଇ ଆଉ ଟିକେ ପୂର୍ବୁର ପାଞ୍ଚଟା ଅନ୍ତର ହେବ ଆଉ।
ମୁଁ ନା ମୁଁ ଆଜି ଖାଇଥିଲି ବିରିୟାନୀ।
ବିରିୟାନୀ ହୋଇଥିଲା ଓହୋ ତ ନାନୀ କହୁଥିଲା ସେ ଣି ଖାଇ ଯାଉଛି ଆଉ
ହଁ ନାନୀ ଆସିଥିଲା ତ ହେୟାକୁ ବିରିୟାନୀ ଖାଇଥିଲୁ ନାନୀ ହେରିକା ଆଜି ପଳେଇଲେ
ହଁ ତମ ଘର ପୁରା ଫାଙ୍କା ହେଇଯାଇଥିବ।
ହଁ ମୋ ବାପା ହେରିଆ କାଲି ପଳେଇଛନ୍ତି ମୋ ନାନୀ ଆଜି ପଳେଇଲା ଆମ ଘର ପୁରା ଫାଙ୍କା।
ଓହୋ ଆଉ ଆଉ କଣ କହ?
ଆଉ କଣ ତୋର ସବୁ ଭଲ?
ହଁ ଭଲ ସବୁ ଗରମ ହଉଛି ନା?
ନା ଗରମ କାହିଁ ଆଜି ନାହିଁ ବର୍ଷା ପକେଇଛି ତ ବେଶୀ ଆଜି ଗରମ ନାହିଁ।
ଥଣ୍ଡା ଲାଗୁଚି ନାଇଁ?
ହଁ ଥଣ୍ଡା ଲାଗୁଛି।
ଓ ହୋ ଆଉ?
ଆଉ ତମ ଝିଅ ଯାଇଥିଲା ନା?
ହଁ ସକାଳେ କଣ ଖାଇଥିଲୁ?
ସକାଳେ ବା ଆଜି ଖାଇଥିଲି ଏଡ଼ିଲି ଘୁବୁନି ଗାଧୁଆଳେ ଖାଇଲି ବିରିୟାନୀ ଆଉ ଏବେ ଖାଇଥିଲି କେକ୍।
ଅ ହ।
ହୁଁ।
ହଁ ଆଉ ଯୋଉ ସବୁ ଭଲ ଆଉ ନା?
ହଁ ଭଲ ଆଉ ଯୋଉ କଣ କହିଲୁ କହୁଥିଲି
ହୁଁ।
ଯୋଉ କାଶ ହଉଛି ଘରଇ ଉପଚାର କଣ ଟିକେ କଣ?
କାଶ ହେଲେ ତ ଯୋଉ କ ସେଇଟା ଗୋଟେ କି ପତ୍ର ଗୋଟେ କି ପତ୍ର ଗୋଟେ ସେଟା ମନେ ପଡୁନି ନା ସେଟା ପକେଇକି ବାଟିକି ପିଅନ୍ତି। ନହେଲେ ନହେଲେ ତୁଳସୀ ପତ୍ର, ଅଦା ଆଉ ମି ସିରି ପକେଇକି ତାକୁ ଫୁଟେଇକି ପୁରା ଟିକେନାକରୁ ଅଳ୍ପ ପାଣି ଯେମିତି ରହିବ ତାକୁ ଟିକେ ଗରମ, ଗରମ ଥିବ ଅଳ୍ପ ଅଳ୍ପ ଗରମ ତାକୁ
ହୁଁ, ହୁଁ କାଢ଼ା ଟାଇପର କରିକି ପିଇମି ଆଉ।
ହଁ କାଢ଼ା କରିକି ପିଇଲେ କମିଯାଏ ହଁ ଆଉ ସ ଖାରୁ ତୁଳସୀ ପତ୍ର ମାନ କଞ୍ଚା ତୁଳସୀ ପତ୍ର ଚୋବେଇକି ଖାଇଲେ ବି ଥଣ୍ଡା କମିଯିବ କାଶ ହବନି।
ଓହୋ।
ହୁଁ।
ଏଇଆକୁ ପିଇଲେ କମ କମି ବା ନା
ହୁଁ କମିଯାଏ ସବୁ ମାନେ କୁହନ୍ତି ସବୁ। କମିଯାଏ ବୋଲି ତୋର କାଶ ହଉଛି ନା କାହାର।
ହଁ ମୋରି କାଶ ହଉଛି ପା। ଥଣ୍ଡା ଦେଇଛି ଥଣ୍ଡା ଧରି ଦେଇଛି। ବ ହଁ ବା ସିଇଜ ଋତୁ ବଦଳୁଛି ନା ହଁ। ଋତୁ ବଦଳୁଛି ସେଇ ଯୋଗୁଁ ସେମିତି ମାସ କଣ। ତ ବର୍ଷା ଋତୁ ଏବେ ଆସିଲା।
ହଁ ଖରା ପରେ ବର୍ଷା ସେଥିପାଇଁ ଆଉ ଗ୍ରୀଷ୍। ଗ୍ରୀଷ୍ମ ପରେ ବର୍ଷା ଋତୁ ଆସିଲା ସେଇଥିପାଇଁ ଆଉ।
ସବୁଆଡେ ଚପର ଚପର ଏବେ। ଯୁଆଡେ ବାହାରିଥିବୁ ଗୋଟେ ଚାରିଟା ବେଳିଆ ଦେଖିବୁ ଯୁଆଡେ ବାହାରିବୁ।
କାଦୁଅ ପଚ ପଚ ତମ ଆଡେ ରାସ୍ତା କେମିତିକା ଭଲ ନା।
ହଁ ଆମ ରାସ୍ତା ସେଇମିତି ଆଉ।
ସେମିତି ମାନେ।
ତଥାପି ଆଗ ଅପେକ୍ଷା ଆଗ ଆଗ ଅପେକ୍ଷା ଏବେ ଟିକେ। ଟିକେ ଚେଞ୍ଜ ବଦଳିଛି ଆଉ ଆଗରୁ କାଦୁଅ ଥିଲା। ଖାଲ ମାଟି ଥିଲା କିନ୍ତୁ ଏବେ ଟିକେ ପିଚୁ ରାସ୍ତା କରିଦେଇଛନ୍ତି ଆଉ।
ଓହୋ କାଦୁଅମାଦୁଆ ଆଉ ନୁହଁ ନାଇଁ।
ନା ବେଶୀ ନୁହେଁ ଆଉ ଆଗରୁ କିନ୍ତୁ ଆଗରୁ କାଦୁଅ କାଦୁଅ ଯେତେ। ଥିଲା ଏବେ ଟିକେ ସେମତି ନାଇଁ ଆଗରୁ ସବୁ ବର୍ଷା। ବର୍ଷା ହେଲେ ସବୁ ଡଙ୍ଗା କରିକି ସବୁ ଭସାନ୍ତି ନା।
ହଁ ଡଙ୍ଗା କରି ଭସ୍।
ଡଙ୍ଗା କରିକି ସବୁ ହୁଁ। ଆଗରୁ ସବୁ ଡଙ୍ଗା କରିକି ଭସାନ୍ତି ବର୍ଷା ଯେମିତି ଆସିବ ସବୁଯାଇକିନା ବର୍ଷାରେ ବି। ସବୁ ଓଦା ହୁଅନ୍ତି ନା ସିଏ ସିଏ ସବୁ ସମୟ ଏବେ ସୁ ବଦଳି ଗଲାଣି।
ଛୋଟବେଳେ ସବୁ କୁଆପଥର। ପଡେ ନା ବର୍ଷା ଦିନରେ ସବୁ ତାକୁ ଖାଆନ୍ତି ଘମିର।
କ ହବ।
ହଁ ଘମିର ହେଲେ ସବୁ ଖାଲି ଦେହ ହେଇକି। ଯାଇକି ତିନ୍ତିବ ବର୍ଷା ରେ ଛୋଟ ଛୋଟ ଯେତେବେଳେ ହେଇଥିଲିବ ଖାଲି ଦେହରେ ଯାଇ ବୁଲିବୁ। ଘମିର କମିଯିବ।
ଓ ହଁ କୁଆ ପଥର ପଡେ ନା। ଏବେ ପା ଗୋଟେ ଏବେ ଯୋଉ ବର୍ଷା ହେଇନଥିଲା ନା ଥରେ। ରଜ ପୂର୍ବରୁ ପଡିଥିଲା ପଥର ମନରେଅଛି ନା।
ହଁ ବହୁତ ଗୁଡାଏ ପଡିଥିଲା ହଁ ରଜାପୁର ପୂର୍ବରୁ। ହଁଁ ହଁ ତା ପୂର୍ବରୁ ବର୍ଷା ହଉଥିଲା ଯେଉ ପଡିଥିଲା।
ହୁଁ କୁଆ ପଥର ପଡିଥିଲା କିନ୍ତୁ ଏବେ ଆଉ ପଡୁନି।
ନା ଏବେ ଆଉ ପଡୁନି। ବର୍ଷା ଦିନ ଏବେ ବହୁତ ଭଲ ଲାଗିବ ବି। ଟିକେ ଥଣ୍ଡା ଯୋଉ ଗରମ ହଉଥିଲା ଟିକେ ଥଣ୍ଡା ଲାଗିବ।
କି ଗରମ ହେଇଥିଲା।
ହଁ ବା ଗଛ ବୁର୍ଚ୍ଚ ଟିକେ। ଓ ହଁ ମାନେ ସବୁଜ ଦେଖାଯିବେ ସୁସ୍ଥ ସବଳ ହେବେ। ପାଣି ପିଆଇକି ନ ପାଇକି ଗଛ ସବୁ ମରି ଯାଉଥିଲେ। ଏଇଆ ଆଉ ହୁଁ।
ଆଗ ଅପେକ୍ଷା ଆଁ କଣ କହିଲୁ।
ତୋର ସବୁ ଭଲ ଏବେ।
ହୁଁ ସୁଖେ ଦୁଃଖେ ଚାଲିଚି ଆଉ।
ହଁ।
ସୁଖେ ଦୁଃଖେ ଚାଲିଛି ହଁ ଆଉ ସମସ୍ତେ ଘରେ ଭଲ ଅଛନ୍ତି ଆଉ।
ହୁଁ ଆଉ ତମର ତକ ସବୁ ପଳେଇଛନ୍ତି ବାହାରକୁ। ଆଉ ତମ ଘର ଫାଙ୍କା ଲାଗୁଥିବ।
ଘର ପୁରା ଫାଙ୍କା ଏଇନା ସବୁ ପଳେଇଛନ୍ତି ଫାଙ୍କା ଆଉ। ହଁ। ଆଉ ଦି ଜଣ ଅଛନ୍ତି ସେ ବଡ ବାପା ଝିଅ ହେରିକା ପଳେଇବେ ଆଉ। ହୁଁ।
ହଁ ସେମାନେ ବି ରଜ ପାଇଁ ଆସିଥିଲେ ନା।
ସେ ରଜ ପୂର୍ବରୁ ଆସିଲେଣି। ହେଲେ ହଁ ସେ ରଜ ପାଇଁ ଆସିଥିଲେ।
ହଉ
ସେ ସବୁ ଜେଝା ଘରକୁ ଜେଝା
ତତେ କଣ ରୋଷେଇ କରିବାକୁ ଭଲ ଲାଗେ?
ମତେ ନା ମତେ ରୋଷେଇ କରିବା ପାଇଁ ମତେ ଖାଲି ମ୍ୟାଗି ଭଲ ଲାଗେ।
ମ୍ୟାଗି ହଁ ମ୍ୟାଗି ଫାଷ୍ଟ ମାନେ ଏଇଗୁଡା ତ ସେଗୁଡା ହଉଛୀ ଫାଷ୍ଟ ଫୁଡ୍ ଗୁଡା ଜମା ଭଲ ଜିନିଷ ନୁହଁ।
ନା ସେଗୁରାକ ଦେହ ନାଇଁ ମୁଁ ଆଗ ଅପେକ୍ଷା ଏବେ ଆଉ ସେଗୁରା ଖାଉନି ଲୋ। ମୁଁ ମ୍ୟାଗି ଆଗରୁ ଖାଏ ଭେ ମାନେ ଭଲ ଟିକେ ଖାଇବା ପାଇଁ ମ୍ୟାଗି ବି ଖାଉନି ବନ୍ଦ କରିଦେଇଚି ଆଗ ଅପେକ୍ଷା। ଏବେ ଦେହ ପାଇଁ ସବୁ ବହୁତ୍ ସେଗୁରାକ କ୍ଷତିକାରକ ହଉଚି। ମ୍ୟାଗି, ପାସ୍ତା, ଚାଉମିିନ ହୁଁ, ଆଗରୁ ସବୁ ମାନେ କଣ କହନି ପା ପାଟି ଯଦି କିଛି ଭଲ ନଥିବ, ହେ ଯାଉଚି ବଜାରକୁ ଯିମି ଫାଷ୍ଟ ଫୁଡ୍ ନେଇ ଆସିକି ଖାଇବି। କିନ୍ତୁ ଏ ହେଗୁୁରା ଖାଇଲା ବେଳୁ କିନ୍ତୁ ଆମ ଦେହ ଖରାପ ହଉଚି। ଦେହ ରେ ଟୋଟାଲି ହିଁ ଯାଉନି। କିନ୍ତୁ ଏ ଲୋକମାନେ ବୁଝୁନାହାନ୍ତି ଯଦି ମାନେ ଲୋକମାନେ ବୁଝୁନାହାନ୍ତି ହଁ ପାଟିିକି ଭଲ ଲାଗୁନି ଚାଲ ଯିବା ବଜାରରୁ ନେଇ ଆସିବା। ବଜାରରୁ ଖାଇଲେ କଣ ହଉଚି ଦେହ ଆହୁରି ଅତିରିକ୍ତ ଖରାପ ହଉଚି ନା।
ହଁ। ସବୁ ଏମତି ଆଉ ଖରାପ୍ ହଉ ଚି। ସବୁ ଖାଇବା କଥା ନୁହଁ ବେଶୀ।
ନ ଶୁଣିକି ସବୁ ଏମିତି ବେମାର ରୋଗରେ ସବୁ ପଡ଼ୁଛନ୍ତି।
ପେଟରେ ବେଶୀ ସବୁ ଛୋଟ ଛୁଆ ଗୁଡା ହେଉ
ହୁଁ, ଖାସ୍ କରି ଛୋଟ ଛୋଟ ଛୁଆଙ୍କୁ ବି ନଦବା ଟା ହିଁ ଭଲ। ଏଇ ଯୋଉ କୁୁରକୁରି ଯୋଉ ଖାଉଛନ୍ତି ଛୁଆମାନେ। କୁୁରକୁରି ରୁ ବି ହଁ କୁୁରକୁରି ବି ବେଶୀ କି ଦବା ଦବା କଥା ବି ନୁହେଁ।
ହଁ ହଁ ଚର୍ମ ରୋଗ, ଚର୍ମ ରୋଗ ବାହାରୁଚି କୁର୍ କୁରି ଖାଇଲା ବେଳକୁ।
ହଁ ଚର୍ମ ରୋଗ ବାହାରୁଚି। ତାପରେ ଏଇ ଯୋଉ ଫୁଟି ପିଉନାହାନ୍ତି ନା ଫୁଟି
ହୁଁ ହୁଁ
ସେ ଫୁଟିରୁୁ ଝିଟିପିଟି ଗୋଟେ ବାହାରୁଚି ଜାଣିଛୁ ନା।
ହଁ ସେ ସବୁ ଫ୍ୟାକ୍ଟ୍ରି ରେ ସବୁ ହଉ
ପ୍ୟାକେଟ୍ ରେ ସବୁ ପ୍ୟାକିଙ୍ଗ ହେଇକି ସବୁ ଆସୁଚି କଣ ଜଣ ହଁ ଆମେ କଣ ଜାଣିଛନ୍ତି କି ତା ଭିତର କଣ ଅଛି କଣ ନାହିଁ। ଯେ ଯୋଉ ଫୁଟି ମାଗିଲେ ଦୋକାନ ବାଲା ଦୋକାନ ବାଲା ଫୁଟି ଦେଲା ପାଇପ୍ ଦେଲା ଆମେ ପିଇଲେ। ପିଇ ସାଇଲା ପରେ ତାପରେ ଖୋଳ ଚିରିଦେଲା ବେଳକୁ ହେଇ ଦେଖ୍, ତା ଭିତରେ କଣ ଅଛି ଆମେ ଜାଣିଛନ୍ତି।
ସେଇୟା। ସେ ସବୁ ଯେତେ ସବୁ ଯେତେ ସବୁ କମ୍ପାନୀର ସବୁ ତିଆରି ହଉଚି ଏଗୁଡା ସେ ସବୁ କଣ ଧୁଆ ଧୁଇ ହଉଥିବ ନା ସେ କମ୍ପାନୀ, ସେ ସବୁ ଚାଲୁଥିବ ସେମତି।
ଏମତି ଲୋକମାନେ ନ ବୁଝି କରିକି କି ଖାଉଛନ୍ତି। ଛୋଟ ଛୁଆଙ୍କୁ ଦେଇକି ବି ଖରାପ ଦେହ କହୁନୁ।
ହଁ ସେଇଆ ପା। ହେମ୍
ଯିଏ ନ ବୁଝିପାରିବ ସେ ଏମତି ହବ।
ହଁ।
ଆଉ ତମ ଘରେ କିଏ ଛୋଟ ଛୁଆ ଅଛନ୍ତି ନା?
ହଁ ଆମ ଘରେ ସବୁ ଛୋଟ ଛୁଆ ଅଛନ୍ତି ବଡ ଛୁଆ ଗୁଡା। ତ ସେ ଥଣ୍ଡା ଫଣ୍ଡା ପିଇକି ଯାହା ହଉଛନ୍ତି ଛୋଟ ଏବେ ସବୁ ଦୈନନ୍ଦିନ ଜୀବନ ରେ ସେଗୁଡା ସବୁ ହେଇଗଲାଣି ଗୋଟେ ସବୁବେଳେ ଖାଇବା ଜିନିଷ। ଆଗୁରୁ ଲୋକମାନେ କେତେ ଦିନି ବଞ୍ଚୁଥିଲେ ଏବେ ସବୁ।
ଏବେ ବହୁତ ଶୀଘ୍ର ହଁ ଏମିତି ରୋଗ ବୈରୋଗ ରେ ପଡି ସବୁ ମରୁଛନ୍ତି ଦେଖଛୁ ନା। ଆବ୍ ଆଗ ଅପେକ୍ଷା ଏବେ ବହୁତ ଲୋକ ଇଏ ହଉ ଛନ୍ତି।
ହଉ ରଖୁଛି।
ହଉ ହଉ।